ହ୍ୟାଲୋ, କଣ କରୁଛୁ?
ହ୍ୟାଲୋ ଏଠ ବସି
ହ୍ୟାଲୋ,
ବସିଛି। ହଁ,
ଆଉ କଣ ଖାଇଥିଲୁ ଆଜି?
ହଁ ଏଇନା ଖାଇଥିଲି ଆଳୁ ଚପ୍ ସିଙ୍ଗଡା ବରା,
ହୁଁ ଆଜି ଦିନ ବେଳା କନରୋଷେଇ କରିଥିଲୁ? ଏଇଠି ଛାତ ଉପରେ ବୁଲୁଚି ଆଉ,
ଭାତ, ହଁ ଆଜି ଭାତ ଡା ାଲି ସଜନା ଶାଗ ଭଜା ମୁଁ ପୋଟଳ ଭଜା
ହୁଁ।
ହୁଁ ଆଉ କଣ?
ଆଉ ଡୁକୁୁ କଣ କରୁଛି? ଆଜି ହେଇଥିଲା ଭାତ ଡାଲି ଭାତ ଡାଲି ଝୁଲଣ ଆଳୁ ଭଜା ଆଳୁ ଭର୍ତ୍ତା ହେଇଥିଲା ଏଇଭଳି ପୁଣି ଆହୁରି ପୁଣି ଏ ଆଳୁ ଭର୍ତ୍ତା ଏଇଳି ହେଇନି ପରା ଆଳୁ ଘର ତ ରାତିକି ହବ ଏ ହବ ଭାତ ଡାଲମା ଏ ଭାତ ବୁଟ ଡାଲି ତରକାରୀ ଆଳୁ ଭ ତା ରୁଟି ହବ।
ହୁଁ ଦି ଓଳା ରୋଷେଇ କରୁଛୁ।
ହଁ ଦି ଓଳା ଏବେ ହଉଛି ବର୍ଷା ପାଗ ହଉଛି କହୁଛନ୍ତି ଦି ଓଳା ରୋଷେଇ କର ତ
ମୁୂଳି ହଉଛି।
ହୁଁ ପ୍ରବଳ ଗୁଳୁମୁଳିଆ ଲାଗୁଚ କି ଗରମ ହଉଚି
ହୁ।
ଆଉ ରଥଯାତ୍ରା ଦେଖିଆ ଆସିବୁନି ସାହି ଭିତରେ ହଉଛି।
ଆଉ ଯିବା ଆଉ ଯିବା ସାଆତିହେଇକି ଯିବା ଆ
ହଁ ରଥ କାମ ଚାଲିଛି ଏଠି ଦେଖ ଯାଉଛି ଛାତ ଉପରକୁ ମୁଁ ଦେଖୁଛି।
ହଁ ଏ ଯୋଉ ସୁନାବେଶ ଦିନ ଆମ ଜେଜ ମା ର ଶାଦ୍ଧ ସେଦିନ ଆସିବୁନି
ହଁ ଯିବି ନା।
ହଁ ସାଥି ହେଇକି ଯିବା ସୁନା ବେସ ଦେଖି।
ହଁ ସୁନାବେସ ଦେଖିକି ସଅନଙ୍ଗଯିବା ସେଠୁ ଆଉ
ହଁ ଏଇଠି ତୁ ତାପରେ ସେଇଠି ରହିଯିବୁ ମୁଁ ଇଆଡେ ଆସିବି ଆରି ଆଉ
ହଁ।
ହଁ ଆଉ ଅଳ୍ପ ଦିନ ରହିଲା ତ ଆଉ।
ହଁ ମଁ ଆଉ ତ ଅଳ୍ପ ଦିନ ରହିଲା ଆଉ।
ହୁଁ। ଆଉ କଣ ଖାଇଥିଲୁ?
ମୁଁ ଏଇନୁ ଉପରଳି କିଛି ଖାଇନି ଖାଇବି ଯାଉଛି କଣ ତାପରେ ସେଠୁ ରୋଷେଇ ପୁଣି ବସେଇବୁ ଗାଧେଇକି ଆସିକି ସନ୍ଧ୍ୟା ଦେବି।
ତୁ ସନ୍ଧ୍ୟା ଦଉଛୁ?
ହଁ ସବୁଦିନ ମୁଁ ସନ୍ଧ୍ୟା ଦଉଛି।
ପୂଜା କିଏ କରୁଛି?
ପୂଜା ମୁଁ କରୁଛି।
ହୁଁ କୋଉ କୋଉ ଠାକୁର ରଖିଛୁ?
ଠାକୁରର ଅଛନ୍ତି ବ୍ରହ୍ମ ବିଷ୍ଣୁ ମହେଶ୍ୱର ମହାମାଇ ଠାକୁର ଅଛନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ର ମୁଦ୍ରା ଅଛନ୍ତି ବୈଷ୍ଣ ଦେେବୀ ଅଛନ୍ତି।
ଆଉ ଲକ୍ଷ୍ମୀ ନାରାୟଣ ମୂର୍ତ୍ତିଟେ ଅଛି। ଏମିତି ସବୁ ଠାକୁର ପୂଜା ପାଉଛନ୍ତି ଆଉ।
ହଁ ଏଇଠି ଛାତରେ ବା ବୁଲୁଛି ଖେଳୁଛି ଧାଉଛି ଖେଲି ଯେ ତାକୁ ଧରି ହଉ ହଁ।
ଆ ଘରକୁ ଫୋନ କରିଥିଲୁ?
ହଁ ସକାଳୁ ବୋଉ ସାଙ୍ଗରେ କଥା ହେଇଥିଲି ଆଉ ଏଇନୁ ଲଗେଇନି ରାତିକି ଲଗେଇକି କଥା ହେଇଯିବି ଟିକେ
ହୁଁ।
ଆଉ ସମ୍ବଲପୁର ଯୋଉ ବସ ପଡିଲେ ଯିବୁ?
ବସ୍ ପଡିଛି କି?
ପଡିବ କହୁଛନ୍ତି ସାହିରୁ ବସ ପଡିଲେ ଯିବା ବୋଲି। ସମ୍ବଲପୁର ଯିବା କହୁଛନ୍ତି ଶୀତ ଦିନେ ସମ୍ବଲପୁର ଉପରୁ ପକେଇବା ଯିବା ବୁଲିକି ଆସିବା ଆଉ ଏବେ ଯାଇଥିଲେ ଚିଲିକା ନାରାୟଣୀ ଭଗବତୀ ଯାଇଥାନ୍ତୁ।
ହଁ ସମସ୍ତେ ଗଲେ ଯିବା ଆଉ।
ଏଇଥର ଏଇଠି ସମସ୍ତେ ଯାଇଥିଲେ ଯେ ମୁଁ ଗଲିନି କାଲି ସମ୍ବଲପୁର ହୋ କଲେଜ କାଳିଜା ହେକା ଦେଖିଛି ତ
ହଁ ସମ୍ବଲ ବରୁ ସମ୍ବଲ ଏଇ
ହୁଁ।
ହଁ ଚିଲିକା ଚିଲିକାରେ କେତେ ପାଣି।
ହୁଁ।
ହୁଁ ଆ ଯିବା ଆଉ।
ହୁଁ।
ଆଉ ଲଙ୍କା ବୁଡି ଦେଖିଛୁ ଆମ ଦଶପଲା?
ନା ଏ ଲଙ୍କା ପୋଡ କାହି ମୁଁ ଯାଇପାରୁଛି।
ହଁ।
ଏଠି ଯୋଉ ଦଶପଲ ାରେ ଅଛି ଯୋଉ ମହାବିର ଖୋଲ ଅଛି ଦେଖିଛୁ?
ହଁ ହନୁମାନ ମନ୍ଦିର। ଏଇଟା ହନୁମାନ ବହୁତ ସୁନ୍ଦର ଭଲ ଫୁଲ କେତେ ସବୁ ଜିନିଷ ଅଛି। ଗଟେ ଗାଡି ଟେ କରିକି ଗଲେ ହୁଅନ୍ତା ଆଉ।
ହୁଁ ଆଉ ଡ୍ୟାମ ଏବେ ଦେଖିଛୁ?
ନା ବର୍ଷା ଦିନ ଏଇଠି ଆସିଲାଣି ଯିବା କୋଉ ଦିନ।
ହଁ ଯିବା ବୁଲିକି ଆସିବା ଆଉ।
ହରିଣ ଦେଖିବା।
ହରିଣ ପାର୍କ ଅଛି ପରା ହୁଁ।
ହୁଁ ବର୍ଷା ହୋଉ ଯିବା ଟିକେ ଆଉ। ହଁ ହରିଣ ବୋହୁତ ଗୁଡେ ଅଛନ୍ତି।
ହୁଁ।
ହୁଁ।
ନନ୍ଦନକାନନ ଦେଖିଚୁ କି ନାଇଁ?
ମୁଁ ନା ଜା ଜିବି ଜିବି ବୋଲି ଯାଇ ପାରୁଛି କାଇଁ।
ନନ୍ଦନକାନନ ଥରେ ପୁଅକୁ ନେଇକି ଯିବୁ ଦେଖିବୁ କେତେ ପଶୁ ପା ବା ଘ, ଭାଲୁ ସିଂହ ହରିଣ ସବୁ ପଶୁ ପକ୍ଷୀ।
ଏ ଶୀତ ଦିନେ ଯିବା ଆଉ। ବର୍ଷା ଦିନେ କୁଆଡେ ଯାଇ ହବନି ଶୀତ ଦିନେ ଯିବା ଆଉ।
ହଁ।
ହଁ ଚାଲୁନ ସମସ୍ତେ ଗୋଟେ ଗାଡିଟେ କରି କୁଆଡେ କୁଆଡେ ଯାଆନ୍ତେ।
ହଁ ଯିବା ଥରେ ଆଉ।
ହୁଁ ପିଇସାଙ୍କୁ କହିଲେ ଗାଡିଟା ଧରିକି ଆସନ୍ତେ ଯାଆନ୍ତେ।
ତତେ ମଣ୍ଡା ପିଠା ଆସିଚି।
ହଁ ଆସିଚି ଆଉ ହେମିତି ଆଉ।
ମଣ୍ଡା ପିଠା ଫାଷ୍ଟ କେମିତି ତିଆରି ହବ।
ପ୍ରଥମେ ପାଣି ଲୁଣ ଚିନି ପକେଇ ଦେଇକି ପାଣି ଟା ଫୁଟିଲା ପରେ ଚୁନା ଗୋଳିଦୋବ ଗୋଳେଇକି ମଣ୍ଡା ପିଠା ଆଉ।
ହୁଁ।
ତୁ ଜାଣିଚୁ?
ନାଇ ମଣ୍ଡପିଠା କେତେବେଳେ କରିନି।
ନାଉଁ।
ତତେ ତାଳୁ ପରଟା ଆସିଚି?
ହଁ ଆଳୁ ପରଟା ଆସିଚି।
ହୁଁ ତୁ କେମିତି କରୁଚୁ?
ମୁଁ ଆଳୁ ତେଲ ପିଆଜ ଦେଇକି ମସଲା ଅଦା ରସୁଣ ଛେଚା ପକେଇକି କସେଇକି ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆଁ ଗୁଣ୍ଡ ଚିକେନ ମସଲା ସବୁ ପକେଇ ଦେଇକି ଭଲରେ କସେଇକି ଆଳୁ ପକେଇ ଦୋଉଚି ତାପରେ ପରଟା ଯେମି ଆମେ ରୁଟି କରୁଚେ ଅଟା ଲୁଣ ପାଣି ଏଗୁଡା ଦେଇକି ଚକଟିକି। ସେମିତି ପରଟା ଲାଗି ବେଲିକି ହେଥିରେ ପୁର ଦେଇ ଦେଇକି ଶେକୁଚି ଆଉ। ହୁଁ। ତତେ ଫୁଲ କୋବି ଚିଲି ଆସିଚି।
ହଁ ଚିଲିକୋବି ଆସିଚି।
ଉଁ ତୁ ଫୁଲ ଫୁଲକୋବି ଟା ଯୋଉ ପିଇସା ଦେଇଥିଲେ କଣ କରିକି ଖାଇଲୁ?
ଚିଲି ଯେ ହେଟା କୋବି ଥୁଆ ହେଇଚି କିଛି କରିନି କରିବି ଆଉ।
ମୁଁ ବି ଥୋଇଚି କିଛି କରିନି।
ଉଁ
ହଁ। ଥୁଆ ହେଇଚି ଆଉ ଝୁଲଣ ହୋଗା ହଁ ହେମିତି ଆ ସିଚି ତୁ ଜାଣିଚୁ ବୋଲେ କୋହୁନୁ।
ଚିଲିକୋବି ଦେଖେ ଫାଷ୍ଟ କୋବି କି ହଳଦୀ ପାଣି ରେ ଧୋଇଦବା ହେଲା କି।
ହୁଁ।
ତାପରେ ଧୋଇଦେଲା ପରେ ତାପରେ ଚିଲି କୋବି ଟା ତାପରେ କୋବିରେ ହେଠୁ ଲୁଣ ଯୋଉ ହଳଦୀ ତାପରେ ସବୁ ମସଲା ମସଲି ଜିରା ଗୁଣ୍ଡ ଧନିଆଁ ଗୁଣ୍ଡ ଲଙ୍କା ଗୁଣ୍ଡ ଚିକେନ ମସଲା ସବୁ ଗୋଳେଇ ଦବା। ତାପରେ ହେଥିରେ ପଡିବ ପୁଣି ଅଦା ରସୁଣ ଜିରା ଲଙ୍କା ଛେଚା ରାଶି କର୍ଣ୍ଣଫ୍ଲୋର। ଆଉ ବେସନ ଟିକେ ନାକୁ।
ମଇଦା ଟିକେ।
ମଇଦା ପକେଇଲେ ଚଳିବ ନ ପକେଇଲେ ଚଳିବ।
ହୁଁ।
କି ଟିକେ ସମୟ ରଖିଦବା ତାପରେ ହେଠୁ ଛାଣିବା। ହେଲା କିି ଛାଣିବା ଛାଣିଲା ପରେ ଇଆଡେ କ୍ୟାପସିକମକୁ ବି ଛାଣିଦବୁ। କ୍ୟାପ୍ସିକମ ପିଆଜ ଛାଣିଦବୁ ଆଉ ଯୋଉ ଗ୍ରୀନ୍ ମଟର ମଟର ଛୁଇଁ। ମଟର ଅଛି। ଛାଣିଦବୁ ଆଉ ତାପରେ ହେଠୁ ରହିଲା ଟମାଟୋ ଟମାଟୋ କୁ ରସୁଣ ଟିକି ଟିକି ଚୁନୁ ଚୁୁନୁ କରି କାଟା ହେଇଥିବ ହେଲା।
ହୁଁ।
ରସୁଣ କଟା ହେଇଥିବ। ରସୁଣ ଟା କଣ କରାହବ ଯେତେବେଳେ ତେଲ ପଡିବ ତାପରେ ଜିରା ଟିକେ ପଡିବ। ରସୁଣକୁ ଭାଜିକି ଟମାଟୋ ପକେଇକି ପିଆଜ କ୍ୟାପସିକମ ପକାହବ ହେଲା। ପକେଇକି ତାପରେ ସବୁ ମସଲା ମସଲା ଆଉ ଟିକେ ଟିକେ ପଡିବ ମ୍ ଲଙ୍କା ସସ ଟମାଟ ସ ସସ୍ ଚିଲି ତାପରେ ଭିନେଗାର ସୋୟା ସସ୍ ଏରା ସବୁ ପଡିକି କଷା ହବ ଟିକେ ସମୟ। ହେଲା କଷେଇକି ତାପରେ ଯୋଉ କୋବି ଛାଣିକି ରଖାହେଇଥିବ ହେଟାକୁ ଢାଳିଦବ। କଷେଇବ ଭଲକି ଟିକେ ସମୟ କଷିବ ଟିକେ ଜୁକୁ ଜୁକିଆ ଭଳିଆ ହେଇଗଲା ତାପରେ ଆଡେଇ ଦବ ଓହ୍ଲେଇ ଦବ ଆଉ। ତାପରେ ତାପରେ ତମେ ନାନ ରେ ଖାଅ କି ପରଟାରେ ଖାଅ ରୁଟିରେ ଖାଅ ବଢିଆ ଲାଗିବ। ଭାତରେ ଖାଅ ଯୋଉଥିରେ ଖାଇଲେ ଭଲ୍ ଲାଗିବ।
ହଁ କରିବା ଥରେ ଆଉ। ଭୋଜି ଥରେ କରିବା କି?
ହଁ। ଭୋଜି ଥରେ ସମସ୍ତେ ଘର ଲୋକ ସବୁତକ ପରିବାର ଭୋଜି କରିବା। କରିବା ଆଉ ହେଥିରେ ଚିଲି କୋବି କରିବା ସବୁ କରିକି
ଚିଲି କୋବି, ଚିକେନ, ଭାତ, ମାଛ ସବୁ ଡ୍ୟାମ ଆଡେ ଯାଇକି କରିବା।
ହଁ।
ହୁଁ ଦଶହରା ଢେଇ ଦଶହରା ଆମ ଆଡେ ଭଲ। ରେ ହଉଚି ନା ପାଳନ ଆମ ସାହିରେ। ସାହି ରେ ବଡ ଦୁର୍ଗା ଠାକୁର ବସୁସନ୍ତି।
ହୁଁ।
ହଁ ଆଉ ଅଳ୍ପ ଦିନ ତ ଦଶହରା ଆଉ। ଆଉ ତିନି ଚାରି ମାସେ।
ହୁଁ ତାପରେ ଖୁଦୁରୁକୁଣି ଏଇଠି ତ ଶ୍ରାବଣ ମାସରୁ ପର୍ବ ପର୍ବାଣୀ ଦିନ ଆରମ୍ଭ ହେଇଗଲା ଆଉ। ଶ୍ରାବଣ ମାସରେ ବୋଲବମ ତାପରେ ଖୁଦୁରୁକୁଣି ଦଶ ଶହରା, ଦୀପାବଳି ନାଇ ଆଗରୁ ଇଏ ଯାଉଥିଲେ ଯେ ଏବେ ଆଉ ଯାଉନାହାନ୍ତି ହାଡେ ତ ରହିଲେ ଚାକିରି ଉପରେ ଆଉ କୁଆଡେ ଯିବେ।
ହଁ ଏ ତ ଶ୍ରାବଣ ମାସ ହବ ଆମର ତୋଫାନ ଯିବେକି କଣ କେଜାଣି?
ହୁଁ ତୋ ଦିଅର।
ହଁ।
ଗଲେ ଯିବେ ତମ ଘରେ ମାସେ ଯାକ ଆମିଷ କିଛି ଖାଇବନି ଆଉ। ପିଆଜ ରସୁଣ ଆମିଷ କିଛି ଜିନିଷ ଖାଇବନି।
ହଁ ହଁ ଶ୍ରାବଣ ପରେ ଭାଦ୍ରବ ତାପରେ ଦୀପ୍ ପାବଳି ତାପରେ ଏମିତି ଚାଲିଚି ପର୍ବ ଚାଲିବ ଆଉ।
ହୁଁ ଆଉ ତୋ ପୁଅ କଣ ଖାଇକି ଯାଇଚି ଟିଉସନ?
ସିଏ ସୁଜି ଖାଇକି ଯାଇଛି। ଅଙ୍ଗନାବାଡି ଯାଇଥିଲା ଅଙ୍ଗନାବାଡି ହେରୁ ଅଣ୍ଡା ଟେ ଧରିକି ଆସିଚି ହଁ। ଆଉ। ଆ ଭାତ ଆସିବା ଖାଲେ। ନାଇଁ ଲଗେଇନି ପରା ଲଗେଇବ ଆଉ।
ହୁଁ।
ହୁଁ ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ପା ଭଲ ଅଛି ସମସ୍ତେ ତଳେ ଅଛନ୍ତି ଆମେ ଏଇଠି ଛାତ ଉପରେ ବୁଲୁଥୁଲୁ ଆଉ।
ହଁ।
ଗୁଳୁଗୁଳି ହଉଚି ସେ ଆସିକି ଛାତ ଆଡେ ବୁଲୁଚୁ। ଗାଧେଇକି ଯାଇକି ସନ୍ଧ୍ୟା ଦେବି ସନ୍ଧ୍ୟା ହେଲେ ଆଉ।
ହଁ ସନ୍ଧ୍ୟା ବେଳେ ନ ଗାଧେଇଲେ ଏ ଯୋଉ ଗରମ‌
ହଁପରା।
ହୁଁ ରାତିରେ ତ ଗରମ ହଉଚି ବର୍ଷା କାଲି ହେଇକି ବି କେତେ ଗରମ।
ହୁଁ।
ଆଉ କେବେ କେଜାଣି ସରିବ ଏଇ ଜେଷ୍ଟ ମାସ ଟା।
ହୁଁ। ଆଉ ଅଳ୍ପ ଦିନ ଭିତରେ ସରିଯିବ।
ହୁଁ ଡୁଗୁ ଏଇ ସାତଟା ବେଳକୁ ଆସିବ ଟଉସନ ଯିବନି ବୋଲି ଦେଖୁନୁ କାନ୍ଦୁଚି।
ଓହୋ ହୁଁ।
ହଁ ହଉ ରଖିଦେ ଆଉ।
ହଉ ଆଉ ରଖୁଚି।
ହଁ।